ହଁ କହିଲ ନଡିଆ ଗଛର ଆମେ ତାର ପଇଡ ଟା ଖାଉ ଏଇଆ ନା? ଆଉ ତମେ କହିଲ ତା ନଡିଆ ପାଣି ଟା ଆମେ ଯୋଉ ପିଅନ୍ତି ପଇଡ଼ ପାଣି ଟା ପିଅନ୍ତି ସେଟା ଆମ ପାଇଁ କଣ ଉପକାର ନା ଉପକାର ନୁହେଁ?
ହଁ ସେଟା ମାନେ ଉପକାର ହିଁ ଅଛି।
ହୁଁ କଣ ଉପକାର ତମେ ଜାଣିଚକି?
ନା ତମେ କହିଦିଅ।
ହଁ ନଡିଆ ପାଣି ଟା ପିଇଲେ କଣ ଆମକୁ ଏନର୍ଜି ମିଳେ ଏଟା କଣ ଆମ ପେଟ ଥଣ୍ଡା କରିବାରେ ସାହାଯ୍ୟ କରେ ଆମ ବଡିକି ଥଣ୍ଡା କରିବାରେ ସାହାଯ୍ୟ କରେ। ତମେ ଜାଣ ଯୋଉ ହୁଏ ଆମର ଦଣ୍ଡିସି ହୁଏ ଦଣ୍ଡିସି ହୁଏ ଯୋଉ?
ହଁ।
ସେଇ ଟାଇମ୍ ରେ ଆମକୁ ଡ଼ ଡ଼କ୍ତଟର କଣ କହନ୍ତି କି ନଡିଆ ପାଣି ପିଇବ ଆଖୁ ଖାଇବ ମାନ ଆ ପୋଦିନା ପତ୍ର ଖାଇବ ଯୋଉ ଜିନିଷରେ କଣ ଆମ ବଡି ଥଣ୍ଡା ରହିବ ଆମ ପାକସ୍ଥଳୀ ଥଣ୍ଡା ରହିବ ସେଇଟା ଏମିତିରେ ସାହାଯ୍ୟ କରେ। ହୁଁ ଆଉ ତମକୁ ତା ଯୋଉ ନାଳି ଯୋଉ କୁଅନ୍ତି ଧଳା ଧଳା କ ଧଳା ରଙ୍ଗର ଯୋଉଟା ନାଳି ଟା ସେଟା ତମକୁ ଭଲ ଲାଗେ ତ?
ହଁ ମାନେ ସେଟା ମୋର ପୁରା ଫେବରେଟ। ଆମର ଯେବେ ବି ମାନେ କଟା ହବ ନା। ମୁଁ ତ ଫାର୍ଷ୍ଟ ରେ ଖାଏ ମତେ ବହୁତ ଭଲ ଲାଗେ ପୁରା।
ଏଟା ତ ସମସ୍ତଙ୍କୁ ଭଲ ଲାଗିବ ମତେ ହି ଭଲ ଲାଗେ।
ହଁ ହଁ ମତେ ବି ପାଣି ଭିତରେ ପକେଇକି ମାନେ ଏତେ ମସ୍ତ ହାଏ ହାଏ।
ହୁଁ ହୁଁ ହୁଁ ହୁଁ ହୁଁ।
ଆମ ଘ ଆମ ଘରେ ଗୋଟେ ବିଲେଇ ଅଛି। ତା ନାଁ ହଉଛି କିଟୁ ଆମ ବିଲେଇ ନା। ସେଇ ଏମିତି ଏମିତି ମୋ ପଛ ପଛରେ ଘୁରୁଛି କହନା।
ଆରେ ଆମର ବି ଥିଲା ଆମର ସାତ, ଆଠଟା ବିଲେଇ ଥିଲା। ସ ମରିଗଲେ ସବୁ କୁକୁର ମାରିଦିଅନ୍ତି କେତେ ଆଉ।
ଆମ ଘରେ ହିଁ ଅଛି ସେ ହଁ ଗୋଟେ ସାଙ୍ଗ ଘର ଅଁ। ଥିଲା ତାଙ୍କ ମାନେ ବିଲେଇ ତିନିଟା। ଆଉ ଦେଇଥିଲା ଛୁଆ ତାକୁ ଗୋଟେ ମୁଁ ନେଇକି ଆସିଛି।
ହୁଁ ଆମର ବା ଥିଲେ ସବୁ ମରିଗଲେ ସବୁ କୁ କାହାକୁ ସେ କିଏ ନି ଯେ ମରିଗଲା କାହାକୁ କୁକୁର ମାରିଦେଲା ଏମ ତି ସବୁ ହେଇକି ମରିଗଲେ ଏବେ ଆମ ଘରେ କୁକୁର।
ମୁଁ ନେଇକି ଆସି ହାଫ ମାସ ହେଇଯିବ ଏବେ। ଟିକେ ବଡ ହେଇଯାଇଛି।
ଯାଉ ବଡ ହେଇଯାଉ ତାକୁ ଥରେ ଆଣିକି ଆସିବ ଆଉ।
ହଁ।
ହୁଁ ହୁଁ ହୁଁ ହୁଁ ଆଉ। ତମେ କଣ ତମ ତମ ଯୋଉ ସବୁ ପର୍ବ ଭିତରେ କଣ ଖଜୁରୀ ଖାଆନ୍ତି ନା?
ହଁ ଖଜୁରୀ ମାନେ ଓଷା ଖୋଲିଲେ ଖୋଲାଯାଏ ଯେତେବେଳେ ସେ ତେବେଡେ ଖଜୁରୀ ଦିଟା ଆଉ ପାଣି ପିଇକି ଏମିତି ଖୋଲା ଯାଏ।
ତମେ ଜାଣିଛ କଣ ପାଇଁ ଖଜୁରୀ ଖା ଖିଆଯାଏ?
ହ ଏ ସେଟା ମାନେ ଗୋଟେ ଏନର୍ଜି ବି ଅଛି ଆଉ ସୁନତ ଆମର ଗୋଟେ ଥାଏ ସେ। ଟା ବି ଆଁ ଓ ଅଛି ସେଇ ପାଇଁ।
ତାର ଗୋଟେ ଲଜିକାଲ ଗୋଟେ ତାର ମାନେ ଅଛି ହୁଁ ହୁଁ ହୁଁ। ତାର ଗୋଟେ ଲଜିକାଲ ମିନିଙ୍ଗ ବି ଅଛି ଯୋଉଟା ମୁଁ ଜାଣିଛି। ହୁଁ ହୁଁ ମୁଁ ଜାଣିଛି ଓପାସ ରୁହନ୍ତି ସେଟା ଆମେ କଣ ଜା ଛନ୍ତି ଆମ ଯୋଉ ଏଇ କହିବା ତ କହିଦବା ଏଇଟା କଣ ଆମର ଆରବ ଦେଶରେ ହିଁ ଷ୍ଟାର୍ଟ ହେଇଥିଲା ତମେ ଜାଣିଥିବ। ଆରବ ଦେଶରେ କଣ ଆମ ତମେ ଜାଣିଛ ଜଳର ମାନେ ପାଣିର ସର ମାନେ କମ ଥାଏ ପାଣି ନ ଥାଏ ସେମିତିଆ ଜାଗାରେ ଆମର କଣ କଣ୍ଟା ଜାତୀୟ ଗଛ ଉଠେ।
ହଁ।
କଣ୍ଟା ଜାତୀୟ ଯୋଉଟା କୁ ଆମ ଖଜୁରୀ ଗଛଟା କଣ୍ଟା ଜାତୀୟ ଗଛ ସେଇଠି ଯେହେତୁ ହୁଏ ତାଙ୍କର ଯାହା ସବୁ ହେଲା ସେ। ଖଜୁରୀରୁ ଆରମ୍ଭ କଲେ ଖଜୁରୀ ଖାଇବା ଆରମ୍ଭ କଲେ। ସେଇଟା ଯେତେବେଳେ ସବୁଆଡେ ଆସିଲା ତ ସେଇଟ ସେଇ ହିସାବ ରେ ଆମର ଖଜୁର ଖୀଆଯାଏ। ଆମର ଯେମିତି ଆମ ଭାରତ ଭାର ତରେ ଆମର କଣ ପାଣିର କିଛି ଅଭାବ ନାହିଁ।
ହଁ।
ଆମର ଏଇଠି ନଡିଆ ଗଛ ହଉ କଦଳୀ ଗଛ ଏସବୁ ଅଛି ତ ଆମର ଯୋଉ ପୂଜା ହେଲା। ଆମର ଏଇ ବ୍ୟବହାର କଲେ ସବୁ ସବୁର ଗୋଟେ ଗୋଟେ ମାନିଥାଏ।
ଆ ତମର ଫେବରଟ କଣ ଖାଇବାର?
ଆରେ ମୋର ସେ ମତେ ସବୁ ଭଲ ଲାଗେ। କଦଳୀ, ନଡିଆ ଆମର ରହିଲା ଖଜୁରୀ- -
ମାନେ ତମକୁ ଫ୍ରୁଟ ସବୁ ଭଲ ଲାଗେ।
ହୁଁ ହୁଁ ହୁଁ
ମତେ ମାନେ ଏତେ ଫ୍ରୁଟ ଭଲ ଲାଗେନି? ବାସ୍ ଫାଷ୍ଟ ଫୁଡ ହିଁ ମୋର ଫେଭଟ୍ ବେଶୀ।
ହ ଫ ଫୁଡ଼ ବଲ ନି ନା ଫାଷ୍ଟଟ ଫୁଡ଼ ବଲ ଲାଗେ। ଆଚ୍ଛା କହିଲୁ ଫାଷ୍ଟ - - ଫୁଡ ର କିଛି ବେନିଫିଟ ଅଛି ତାର କିଛି ଉପଯୋଗିତା ଅଛି କି?
ନା ସେଟା ମାନେ- - ଭଲ ନୁହେଁ ଖାଇବା ମୁଁ ତ ସେଇଟା ଜାଣିଚି ମାନେ- - ହଁ ମୁଁ ଆକୁ ହିଁ ସେଇଟା ଭଲ ଲାଗେ।
ସେଟା ଦେହ ଯୋଉ ଥରେ ଆମର ଖରାପ ହୁଏ ତା ଖାଇବା କଥା ନୁହଁ? ସେଟା ସିନା ଆମକୁ ପା - - ଟିକେ ସ୍ବାଦ ଲାଗୁଛି କିନ୍ତୁ ଆମ ଦେହ ପାଇଁ ଭଲ ନୁହଁ? ଯେତେ କମ ଚେଷ୍ଟା କର ତାକୁ ଖାଇବା ପାଇଁ ହଁ ଇଚ୍ଛା ହଉଚି। ତ ଇଛା ଟାକୁ ମାରିଦିଅ ଜମା ଖାଇବନି।
ଖାଇବି ଚାହା ବି ହଉ।
ନା ମୁଁ ଏତେ ଖାଏନି।
ହୁଁ ଆଉ ମୁଁ ସେପ ତ ବିଲକୁଲ ଖାଏନି। ହଁ ହେଁ ହେଁ ହୁଁ ହୁଁ
ହଁ ସେଉ ଖାଅ ନ?
ମୋର ଆଉ ଗୋଟେ ଅମି ଯେମତି ଆଉ ସେମିତି ସେଉ ସେଉ ନା
ହୁଁ
ଖ ହଁ ସେବ ତ ଖାଏ।
ହ ଖାଇବ ନା ସବୁ ଜିନିଷରେ ଭିଟାମିିନ ଥାଏ। ଆମର ପୋଷଣ ଥାଏ। ଏନର୍ଜି ଥାଏ ଖାଇବା କଥା।
ହୁଁ
କଣ ଗୋଟେ ନଁ ତମ ସାଙ୍ଗ ସେ ମୋ ଭଳିଆ ଦେଖାଯାନ୍ତି।
ହଁ ତମ ଭଡିଆ ମାନେ ଏମତି ପତଡା ପୁରା।
ଆମେ ତ ଡାଇଟ କରୁଚୁ ନା ସେଥିପାଇଁ ପତଳା।
ଆଁ ହ
ଆଉ ତମର ସକାଳେ ତମେ କଣ ଖାଅ?
ସକାଳେ ଉଠି
ମୁଁ ବି ତ ଚାହୁଁଚି ମୋଟାାମୋଟ ତ ହଉନି ଆଉ ହୁଁ ମାନେ ଯେ- - ଏତେ ମୋଟା ଲୋକର ଦେଖିଥିବ ସେ ସେ କଂ ଅଳ୍ପ ହଁ ସେ ମୋଟା ଲୋକରେ କଣ ସେ ଅଳ୍ପ ଖାଇଲେ ବି ତାଙ୍କର ସେ ମୋଟା ହେଇଯାନ୍ତି ଆମେ - - କଣ ଯେତେ ଖାଇଲେ ବି ଆମେ ମୋଟା ଲୋକଙ୍କ ଠାରୁ ବି ଅଧିକ ଖାଉଛୁ ତଥାପି ହଉନି। ଆରେ କଂ ପାଇଁ ଆମକୁ କଂ ବରଦାନ ମିଳିୁଛି ପତଳା ରହିବା ପାଇଁ ନା କଣ ଆମେ କିଛି ବୁଝି ପାରୁନୁ।
ଇ ହି ହିଁ
ତମର ସକାଳେ ତମେ କଣ ଖାଅ ତମ ରୁଟିନ ରେ ତମେ ମାନେ ଭଲ ଜିନିଷ ହେଲଦି ଜିନିଷ - - ଖାଅ। ଯୋଉଟା ପୋଷଣ ଜିନିଷ ଖାଅ ନା ଏମିତି ଯୋଉଟା ଆମକୁ
ଆମର ତ ମୁଁ ସକାଳେ ରୁଟି। ଆମେ ତ ସକାଳେ ରୁଟି ଉଟି ହୁଏ। ଫିର୍ କେବେ କେବେ ବାପା ବାହାରକୁ ଯାଉଛନ୍ତି। ତୁ ନମାଜ ପଢିକି ଆସିବା ବେଳେ ସେ ଚା ପିଇକି କିଛି ମାନେ ଗୁଲଗୁଲା, ବରା ନେଇକି ପଡେଇ ଆସୁଛନ୍ତି। ଇଡଲି ସେଟା ଖାଇଦିଏ। ନ ହେଲେ
ଆମର ପୋଷଣ ସହିତ ପାଟି ସ୍ୱାଦ ଜିନିଷ ତମେ
ଆଉ ଘରେ ମାନେ ସେ ତ ଅଛି। ମୁଁ ଖାଏନି କେବେ? ମାନେ କେବେ କେବେ ହିଁ ଖାଇବ। ମତେ ଅରେଞ୍ଜ ଭଲ ଲାଗେନି।
ଆଉ ସେଥିରୁ ଆମକୁ ଭିଟାମିିନ ସି ମିଳେ।
ହଁ, ମୁଁ ମାନେ ସେଟା ଭଲ ଲାଗେନି। ଆଉ ତମକୁ ମାନେ ଅରେଞ୍ଜ ଭଲ ଲାଗେ ବେଶୀ?
ମତେ ବି ମୁଁ କହୁଛି ସମସ୍ତେ ଭଲ ଲାଗେ। ମୁଁ ସବୁ ଖାଏ।
ହଁ, ହଁ, ବଢିଆ ତମର ଆଉ।
ବଡ଼ ନା ଟିକେ ସହିବାକୁ ପଡିବ, ମାନିବାକୁ ପଡିବ।
ହଁ, ତମେ ଖାଇକି ଫାଷ୍ଟ ମୋଟା ହୁଅ, ତମେ କେ କେତେ ପତଳା ହେଇଯାଇଛ ଜାଣିଛ ନା?
ମୁଁ କେତେ ବୋଧେ ଛ ଛତିଶ୍ ଶଇଁତିରିଶ କିଲୋ ବୋଧେ ହେବି ଆଉ। ଏତେ ମୋଟା।
ମୁଁ କେତେ ମାନେ ଫୋର୍ଟି ଥ୍ରୀ ଫୋଟି ଫୋର ଥିଲି ଏବେ କେତେ ହେଇଛି ମୁଁ ଜାଣିନି?
ହେଇଯିବ ଧୀରେ ଧୀରେ ହବ ଆଉ। ଆରେ ମୁଁ ମୁଁ ସକାଳେ ମୁଁ ଖାଇ ଚୁଡା ଗୁଣ୍ଡ ବେଳେ ବେଳେ ଖାଏ। ଆଉ ଇଟିଲି ଘୁଘୁନି ଆମର ହୁଏ, ମୁଁ ଖାଏ ସେଗୁଡା। ଆଉ ଚା ବି ବୋଉ କରେ, ବେଳେ ବେଳେ ଚା ମୁଢି ବି ପିଇଦିଏ।
ମୁଁ ବାସ୍ ଚାହା ପିଏନି। ଅ ମତେ ଚା ଭଲ ଲାଗେନି ବି
ମୁଁ ବେଳେବେେଳେ, ମୁଁ ବେଳେବେେଳେ ଚା ପିଦିଏ।
ହଁ। ମୁଁ ବି ମାନେ ସମସ୍ତେ ପିଇବେ ଯଦି କେ କେବେକେବେ ମୁଁ ବି ପିଇଦିଏ।
ହୁଁ, ଚାହା ଟେ କିନ୍ତୁ ଚାହା ଟା କିନ୍ତୁ ସବୁବେଳେ ପିଇବା କଥା ନୁହେଁ। ଯୋଉଥିରେ ଆମର ଗ୍ୟା ଗ୍ୟାସ ହୁଏ, ଭଲ ନୁହଁ ଯୋଉଟା ଆମ ପାଇଁ ଲୋକମାନେ ସିନା ମାନୁନାହାନ୍ତି ପିଇ ଦଉଛନ୍ତି। ପୁରା ତାଙ୍କ ଜୀବନ ଠାରୁ ବି ଅଧିକା ସେ ଚାହା କୁ ଭଲ ପାଉଛନ୍ତି।
ହଁ, ସେଇଟା ତ ଠିକ କଥା। ଇଏ ମୁଁ ଗୋଟେ ସାଙ୍ଗ ଅଛି ସେ ମାନେ ଚାହା ବିନା ପି କି ନା ସେ ବିଲକୁଲ ରହି ପାରିବନି। ଏତେ ଯାକ ତାର ମତଲବ ଚା ଫେବରେଟ।
ଭଲ ଲାଗେ ଆଉ। ତାକୁ, ତାକୁ ଚା ପସନ୍ଦ ସେଠି ସେ ପିଅନ୍ତି।
ହଁ, ମାନେ ବହୁତ ଲୋକଙ୍କୁ ବେଶୀ ଚାହା ହିଁ ପସନ୍ଦ।
ହଁ, ବୋ, ହଁ, ଆମ ବାହାର ଦେଶରେ କଣ ଗରମ ହେଲେ ସେ ପାଣିରେ ବୁଡି କିନା ରହୁଛନ୍ତି। କିନ୍ତୁ ଆମର ଏଠି ପଚାଶ ଡିଗ୍ରୀ ମାନେ ଗରମ ରେ ବି ଲୋକ ଚା ପିଇବାକୁ ପସନ୍ଦ କରନ୍ତିି। ଖରାବେଳେ, ସକାଳେ, ରା ରାତିରେ ତାଙ୍କୁ ମାନେ ଖାଇବାକୁ ନ ଦେଇକି ଚା ଦେଲେ ବି, ସେ ପିଇ ଦେଇ କି ରହିଯିବେ।
ହଁ, ପା। ଆମ ଘରେ ବି ମାନେ ମୋ ବାପା ଘରେ ଯଦି ରହିବେ ସେ ତାଙ୍କର ଚା ଏମିତି ସକାଳେ, ସନ୍ଧ୍ୟା ବେଡେ, ମାନେ ଚାଟା ବେଡେ ଦଶଟାରେ ଏତି
ଆଛା, ତମେ ଜାଣିଛ ଗରମ ଆମକୁ କଣ ପାଇଁ ମାନେ ଆଗରୁ ଯେତେ ଯୋଉ ଇଏରେ ଗରମ ହଉ ଥିଲା ଏବେ ତାଠାରୁ ଅଧିକ ହୋଉଛି ତମେ ଜାଣିପାରୁଥିବ, କଣ ପାଇଁ ଏମ ତି ହୋଉଛି କଣ ପାଇଁ ଏମତି ହୋଉଛି ତମେ ଜାଣିଛ?
କଣ ପାଇଁ?
ଆଗରୁ କଣ ଲୋକ ସଂଖ୍ୟା ଯେତିକି ଥିଲେ, ଆମର ଏବେ କଣ ବଢି ବଢି ଯାଉଚନ୍ତି ଆଉ ଜନସଂଖ୍ୟା ବଢିଲେ ମାନେ କଣ ସିଏ ଯୋଉ ନିଶ୍ୱାସ ପ୍ରଶାସ ରେ ଯୋଉ ଅଙ୍ଗାର କାମ୍ଲ ଛାଡୁଛନ୍ତି ସେଟା ଆମ ବାୟୁମଣ୍ଡଳରେ ଯାଇ କଣ ଗରମ ଉ ସୃଷ୍ଟି କରିବ ତ ସେଥିପାଇଁ ବି ଗରମ ହୁଏ ଆଉ ଆମେ କଣ ଯେତେ ଚନ୍ଦ୍ ସଂଖ୍ୟା ବଢୁଛନ୍ତି ସେତେ ଆମର ଜାଗା ଆଉ ମାନେ ଦରକାର ପଡୁଛି ଘର କରିବା ପାଇଁ ରାସ୍ ତା ଘାଟ କରିବା ପାଇଁ ଯାହା ସବୁ ଆମ ଦରକାର ହଉଛି ଆମେ କରୁଛନ୍ତି ଗଛ କାଟିକି ଆଉ ଗଛ କାଟିବା ଦ୍ଵାରା ବି ତ ଆମର ଗରମ ଟା ସୃଷ୍ଟି ହବ ନା ନାଇଁ।
ହଁ ସେଇ ପାଇଁ ଏତେ ଫୁ ଗରମ ମାନେ ପୁରା ଫିଫ୍ଟି ଡିଗ୍ରୀ ଯାଉଛି ପୁରା।
ହୁଁ ହୁଁ ଆମେ ଆମ ଗାଡି ଗାଡି କଳକାରଖାନା କୁ ଆମେ ବ୍ୟବହାର କରୁଛନ୍ତି ତା ଦେହରେ ଯୋଉ ସବୁ ବିଷାକ୍ତ ଗ୍ୟାସ ବାହାରିଲା ସେଗୁରା ବି ଆମ ବାୟୁମଣ୍ଡଳରେ ଯାଇକି ଗରମ ହେଇକି ଗରମ ହୋଉଛି। ଗଛ ଲଗେଇବା କଥା ଆମେ ନା ଲୋକମାନଙ୍କୁ କେତେ ବୁଝିବୁ ଗଛ ନ କାଟିବା ପାଇଁ। ତାଙ୍କ ଦରକାର ପଡୁଛି ଆମ ଗଛ ଟା ଆମ କେମିତି ତମେ ଜାଣିଛ କ କେମିତି କେମତି ଆମ ସେ ସାହାଯ୍ୟ କରେ। ଆମେ ଗଛରୁ ଆମ ହୁଁ ଗଛରୁ ଆମେ କଣ କଣ ପାଇଥାଉ?
ଗଛରେ ଆମେ
ଫଳ
ହଁ ଫଡ ଫୁଲ ପତ୍ର ସେ ଟା ବି କାମରେ ଆସୁଛି ତାର ଯୋଉ କାଠ ହୁଁ
ଆଉ ଔଷଧୀୟ ଜିନିଷ ବି ଆମର ମିଳିଥାଏ ଗଛରୁ।
ହଁ ହଁ ସେଟା ବି ଗୋଟେ।
ଆଉ ଗଛ ପାଇଁ ଆମର ବର୍ଷା ବି ହୁଏ। ଆଉ ପରିବେଶ ନିୟନ୍ତ୍ରଣ ରହେ ଗଛ ପାଇଁ।
ହଁ।
ତମେ ଜାଣିଚ ଗ ଆମର କଣ ଆଠଟା ଗ୍ରହ ଅଛନ୍ତି ତମେ ଜାଣିଚ?
ହଁ।
କୋଉ କେବଳ ଆମ ପୃଥିବୀରେ ହିଁ ଆମର ଗ ଛ ଭଳିଆ ଗୋଟେ ମୂଲ୍ୟବାନ ଜିନିଷ ଦେଖାଯାଏ ଆଉ କୌଣସି ଗ୍ରହରେ ଆମେ ଗଛ ଗୋଟେ ଦେଖିବାକୁ ପାନ୍ତିନି ନାହିଁ ସେଇ ଗଛ ମାନେ ସବୁଠାରୁ ମୂଲ୍ୟବାନ ପଦାର୍ଥର ଜିନିଷଟା ହଉଛି କଣ ଆମର ଗଛ। ଯୋଉଟାକି ମନୁଷ୍ୟ ବୁଝି ପାରୁନାହାନ୍ତି ସେମାନେ ଗଛକୁୁ ହାଣିକି ଗଛ କୁ ହାଣି ଦଉଚନ୍ତି ସେମାନେ ଭାବୁଛନ୍ତି ସୁନା, ହୀରା ଏଇଗୁଡା ସବୁ ମୂଲ୍ୟବାନ ବୋଲି।
ହଁ ସେଇଆ ମାନେ ଗଛ ବାହାରେ ତ ମାନେ ଗଛ ଦେଖିବା ହିଁ ମାନେ ମିଡେନି। ମାନେ ଏମତି।
ହୁଁ ହୁଁ ହୁଁ। ଆମକୁ ତମେ ଜାଣିଚ ପୃଥିବୀକୁ ଆଉ କଣ କୁହାଯାଏ?
ପୃଥିବୀକୁ।
ହୁଁ ଆଉ ତାର କଣ ନା ଥାଏ ସବୁ। ନୀଳ ନୀଳ ଗ୍ରହ ବୋଲି କୁହାଯାଏ କଁ ପାଇଁ କୁହାଯାଏ ତମେ ଜାଣିଚ?